ନମସ୍କାର ଅଛନ୍ତି
ହଁ ମୁଁ ବହୁତ ଭଲ ଅଛି ଆପଣ?
ଆଜ୍ଞା ମୁଁ ମଧ୍ୟ ଭଲ ଅଛି ଆଜିକାଲି ତ ଯାହା ବର୍ଷା ହେଉଛି। ସକାଳୁ ବାହାରାରୁ ଯିବା ବି ମୁସ୍କିଲ୍ ହୋଇଇଯାଇଛି ସବୁଆଡ଼େ ପାଣି।
ହଁ ତମତି ଠିକ କଥା କହିଲ ଆମର ଏଠି ବି ବହୁତ ୋରୁ ବର୍ଷା ପକାଉଛି ଆଜି ଦିନମାନାନ ବର୍ଷା ହଉଛି।
ଆଚ୍ଛା ସତ କଥା ତ ମୋର ତ ମନେ ହ ଏହାର ମୁଖ୍ୟ। ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ଆପଣ କଣ କହୁଛନ୍ତି?
ହୁଁ ହୁଁ ଠିକ କଥା କହଥାେ
ତ ଏବେ ତ ସବୁଠି ଏଇ ବିଷୟରେ ଆଲୋଚନା ହେଉଛି କିନ୍ତୁ ଅନେକ ଲୋକ ଏହାର ପ୍ରକୃତ ଅର୍ଥ ଖୋଦଣୀ ନାହନ୍ତି
ଠିକ କହିଲା ଜଳବାୟୁ ପରିବର୍ତ୍ତନ ମାନେ ଦୀର୍ଘ ସମୟ ଧରି ପୃଥିବୀ ଆଉ ତାପମାତ୍ରା। ବର୍ଷା ପବନ ଏବଂ ପାଣିପାଗର ହେଉଥିବାରୁ ବଡ ପରିବର୍ତ୍ତନ।
ଆଚ୍ଛା ତେଣୁ ତ ଆଜିକାଲି କେତେ ବହୁତ ବର୍ଷା ହେଉଛି। କେବେ ପୁଣି ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ହେଉନାହିଁ।
ହଁ କେଉଠି ବନ୍ୟା ହଉଛି କେଉଠି ମରୁଡି। ଏହାର ପ୍ରଭାବ ବି ଚାଷୀ ଛାତ୍ରଛାତ୍ରୀ ଶ୍ରମିକ ଏବଂ ସାଧାରଣ ଲୋକ ସମସ୍ତଙ୍କ ଉପରେ ପଡ଼ୁଚି।
ମୁଁ ତ ଟିଭିରେ ଦେଖୁଥିଲି ଯେ ଅନେକ ଦେଶରେ ହିମବାହ ଧୀରେ ଧୀରେ ତରଳି ଯାଇଛି।
ହଁ ହିମବା ତରଳିଲରେ ସମୁଦ୍ର ପଥନ ବଢ଼ିଯାଏ ଏହା ଉପକୂଳ ଅଞ୍ଚଳ ପାଇଁ ବଡ଼ ବିପଦ।
ନିଶ୍ଚିନ୍ତ ଓଡ଼ିଶା ପରି ତ ସମୁଦ୍ରକୂଳ ରାଜ୍ୟ ତା ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ।
ନିଶ୍ଚୟ ଘୂର୍ଣ୍ନିଝଡ଼ ସମୁଦ୍ର ଜୁଆର ଏବଂ ଅଧିକ ବର୍ଷା ଭଳି ସମସ୍ୟା ପଡିପାରେ ବଢିପାରେ
ଆଜ୍ଞା ପ୍ରକୃତ ତ ଋତୁ ଠିକ ସମୟରେ ଆସୁଥିଲା ଏବେ ତ ଗ୍ରୀଷ୍ମ ବର୍ଷା ଶୀତ ସବୁ ସବୁର ସମୟ ବଦଳି ଯାଇଛି।
ହଁ ଏହା କୁ ଦେଖି ବୈଜ୍ଞାନିକ ମାନେ ମଧ୍ୟ ଚିନ୍ତା ପ୍ରକାଶ କରୁଛନ୍ତି।
ହଁ ଆମେ ତ ଛାତ୍ର ହୋଇଥିଲେ ମଧ୍ୟ ଏହି ବିଷୟରେ ସଚେତନ ହେବା ନିହାତି ଦରକାର।
ହଁ ନିଶ୍ଚୟ କାରଣ ଆମେ ହିଁ ଭବିଷ୍ୟତ ଗଢି ପିଢ଼ି ସହିତ ପିଢ଼ି ଯଦି ଆମେ ଏବେଠାରୁ ପ୍ରକୃତିକ ସୁରକ୍ଷା କରିବା ତେବେ ଆଗାମୀ ଦିନ ଭଲ ହବ।
ନିଶ୍ଚୟ ଭାବରେ ଠିକ୍ କଥା। କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରକୃତ କାରଣ ଆପଣ ଜାଣିଛନ୍ତି କି?
ହଁ ଦେଖନ୍ତୁ ଜଳର ହଉଛି ଅନେକ କାରଣ ଅଛି। ଯେପରିକି ଅଧିକ ଗଛ କାଟିବା କାରଖାନାର ଧୂଆଁ। ଗାଡିରୁ ବାହାରୁଥିବା ଧୂଆଁ। କୋଇଲା ଓ ପେଟ୍ରୋଲର ଅଧିକ ବ୍ୟବହାର ହୋଇଥିବା।
ନିଶ୍ଚୟ ତା ମାନେ ମଣିଷର କାର୍ଯ୍ୟକଳାପ ହିଁ ଏହାର ବଡ଼ କାରଣ।
ହଁ। କ ପ୍ରକୃତିରେ ପ୍ରକୃତି ନିଜେ କିଛି ପରିବର୍ତ୍ତନ କରେ ନାହିଁ। କିନ୍ତୁ ବର୍ତ୍ତମାନର ବଡ ସମସ୍ୟା ମୁଖ୍ୟ କାରଣ ମଣିଷର କାର୍ଯ୍ୟକଳାପ।
ତା ହେଲେ ତ ଆମେ ପ୍ରତ୍ୟେକ ଛୋଟ ଛୋଟ ପଦକ୍ଷେପ ନେବା ଉଚିତ୍।
ନିଶ୍ଚୟ ଗୋଟିଏ ଗଛ ଲଗେଇବା। ପାଣି ସଞ୍ଚୟ କରିବା ବିଦ୍ୟୁତ୍ ଅପଚୟ ନ କରିବା। ପ୍ଲାଷ୍ଟିକ୍ରର ବ୍ୟବହାର କମାଇବା ଭଳି କାମ କଲେ। ସହଜରେ କରିପାରିବା।
ଠିକ୍ କହିଛନ୍ତି ମୁଁ ମଧ୍ୟ ଏହି ଅଭ୍ୟାସ କରିବି।
ହଁ। କୁହତ ସବୁଠାରୁ ବଡ଼ କାରଣ କଣ?
ମୋ ମତରେ ତ କହିବାକୁ ଗଲେ ସବୁଠାରୁ ବଡ଼ କାରଣ ହେଉଛି ଜଙ୍ଗଲ କାଟିଵା। ଗଛ କମିଗଲେ ବାୟୁରେ କାର୍ବନ ଡାଇଅକ୍ସାଇଡ୍ ବଢ଼ିଯାଇଥାଏ।
ହଁ ଠିକ୍‌ କହିଲ ଆଜିିକାଲି ରାସ୍ତା କାରଖାନା ଓ ବଡ ବଡ ବିଲ୍ଡିଂ ପାଇଁ ବହୁତ ଗଛ କଟା ଯାଉଅଛି।
ହଁ ଗଛ ହିଁ ତ ଆମକୁ ଅମ୍ଳଜାନ ଦେଇଥାଏ ଏବଂ ପରିବେଶକୁ ସନ୍ତୁଳିତ ରଖେ ସେଥିପାଇଁ ଆମେ ଗଛ କାଟିବା ଉଚିତ୍ ନୁହେଁ।
ହଁ ଆଉ ଗାଡିରୁୁ ବାହାରୁଥିବା ଧୂଆଁ ମଧ୍ୟ ବଡ ସମସ୍ୟା ହେଇଗଲାଣି।
ହଁ ସେଇଟା ତ ନିଶ୍ଚୟ ମୋଟର ସାଇକେଲ କାର୍ ବସ୍ ଓ ଟ୍ରକ୍‌ ରୁ ବାହାରୁଥିବା ଧୂଆଁ ବାୟୁ ପ୍ରଦୂଷଣ ବଢ଼ାଇଥାଏ।
ହଁ କାରଖାନା କାରାଖାନାର ଚିନ୍ ଚୀମାନଇରୁ ମଧ୍ୟ ବହୁତ ଧୂଆଁ କରୁଛି।
ହଁ ଏଇ ଧୂଆଁରେ ତ ଥିବା କ୍ଷତିକାରକ ଗ୍ୟାସ୍ ପୃଥିବୀର ତାପମାତ୍ରା ବଢ଼ାଇଥାଏ।
ହଁ ମୁଁ ଶୁଣିଛି ଏହାକୁ ଗ୍ରୀନ୍ ହାଉସ ପ୍ରଭାବ କୁହାଯାଏ।
ହଁ ନିଶ୍ଚୟ ସୂର୍ଯ୍ୟଙ୍କ ତାପ ପୃଥିବୀରେ ଅଟକି ରହିଲେ ପୃଥିବୀ ଧୀରେ ଧୀରେ ଅଧିକ ଗରମ ହୋଇଥାଏ।
ହଁ ସେଥିପାଇଁ ଗ୍ରୀଷ୍ମ ଋତୁରେ ବି ଏବେ ଏ ଅସହ୍ୟ ଗରମ ଅନୁଭବ ହେଉଚି।
ହଁ କେବଳ ଗରମ ନୁହେଁ ବର୍ଷାର ସମୟ ମଧ୍ୟ ବଦଳି ଯାଇଚି।
ହ ତ ସେଥିରୁ ଚାଷୀ ମାନଙ୍କୁ ଏଥିପାଇଁ ବହୁତ କ୍ଷତି ହୋଇଚି।
ଠିକ୍ କଥା। ସମୟରେ ବର୍ଷା ନହେଲେ ଫସଲ ନଷ୍ଟ ହୋଇଥାଏ ଏବଂ ବେଳେଳେ ତ ଅଧିକା ବର୍ଷା ବର୍ଷା ହେଲେ ମଧ୍ୟ ଫସଲ କ୍ଷତି ହୋଇଥାଏ।
ଆହା। ଆଉ ଖାଦ୍ୟ ଉତ୍ପାଦନ କମିଗଲେ ସମସ୍ତଙ୍କ ଉପରେ ଏହାର ପ୍ରଭାବ ପଡିବ ନା।
ହଁ ଖାଦ୍ୟର ତ ଦାମ୍ ବଢ଼ିଯିବ ଏବଂ ଚାଷୀମାନେ ଆର୍ଥିକ ସମସ୍ୟାରେ ପଡିଯିବେ।
ମଣିଷ ସହିତ ପଶୁମାନେ
ନିଶ୍ଚିନ୍ତ। ଅନେକ ପଶୁପକ୍ଷୀ ନିଜ ବାସସ୍ଥାନ ହରାଉଚନ୍ତି। କେତେକତ ପ୍ରଜାତି ବିଲୁପ୍ତ ହେବାର ସ୍ଥିତିରେ ଆସିଲେଇଁ।
ହଁ ଏହା ଶୁଣି ବହୁତ ଦୁଃଖ ଲାଗୁଚି।
ନିଶ୍ଚୟ ଆମର ତ ତାହାଲେ ଅସାବଧାନା ପାଇଁ ପ୍ରକୃତି ଏଭଳି କ୍ଷତିଗ୍ରସ୍ତ ହେଉଚି।
ହଁ ଏହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁ ବହୁତ ପ୍ରଭାବ।
ହଁ ନିଶ୍ଚ ଅଧିକ ଗରମ ଯୋଗୁ ହିଟ୍ ଷ୍ଟ୍ରୋକ୍ ଶ୍ୱାସ କଷ୍ଟ ଏବଂ ଅନ୍ୟାନ୍ୟ ରୋଗ ବଢ଼ୁଚି।
ତେବେ ସମସ୍ତଙ୍କୁ ଏହି ବିଷୟରେ ସଚେତନ ହେବା ଦରକାର ନାଇଁ।
ହଁ ଠିକ୍ କହିଚନ୍ତି ସ୍କୁଲ, କଲେଜ ଓ ଗାଁରେ ମଧ୍ୟ ସଚେତନ କାର୍ଯ୍ୟକ୍ରମ ହେବା ଉଚିତ୍।
ହଁ ଆମେ ମଧ୍ୟ ସାଙ୍ଗମାନଙ୍କୁ ଏଇ ବିଷୟରେ କହିପାରିବା।
ନିଶ୍ଚୟ ଛୋଟଛୋଟ ପଦକ୍ଷେପ ହେଲେ ମିଶି ବଡ଼ ପରିବେତନ ଆଣିପାରିବ।
ହଁ। ଠିକ୍ କହିଲ।
ଆମ ରାଜ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ଦିନକୁ ଦିନ ବଢ଼ୁଚି।
ଠିକ୍ କହିଲ ଓଡ଼ିଶା ସମୁଦ୍ର କୂଳରେ ଥିବାରୁ ନା ଘୁର୍ଣ୍ଣିଝଡର ପ୍ରଭାବ ବେଶୀ ଦେଖାଯାଉଚି।
ହଁ ପୂର୍ବରୁ ମଧ୍ୟ ଅନେକ ବଡ଼ ବଡ଼ ଘୂର୍ଣ୍ଣିଝଡ଼ ଆସିଥିଲା। ଏବେ ତ ଏଭଳି ଝଡ଼ର ତୀବ୍ରତା ବଢୁଚି ବୋଲି ଲାଗୁଚି।
ହଁ କେବଳ ଝଡ ନୁହେଁ ଅତ୍ୟାଧିକ ବର୍ଷା ଓ ବନ୍ୟା ମଧ୍ୟ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଚି।
ସତ୍ୟ କଥା ବନ୍ୟା ହେଲେ ତ ଘର ରାସ୍ତା, ସ୍କୁଲ, ଓ ଚାଷ ଜମି ସବୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ।
ହଁ ଠିକ କହିଲେ। ଆଉ କେତେକ ଜିଲ୍ଲାରେ ପୁଣି ବର୍ଷା କମ୍ ହେବାରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଉଚି।
ହଁ ଚାଷୀମାନେ ତ ବହୁତ ଚିନ୍ତାରେ ରହୁଚନ୍ତି। ଫସଲ ଭଲ ନହେଲେ ସେମାନଙ୍କ ଆୟ କମିଯାଏ।
ହଁ ଆଉ ମାଛ ଧରୁଥିବା ଲୋକମାନେମଧ୍ୟ ପ୍ରଭାବିତ ହେଉଚନ୍ତି। ସମୁଦ୍ର ଅସାନ୍ତ ରହିଲେ ସେମାନେ ମଧ୍ୟ ମାଛ ଧରିବାକୁ ଯାଇପାରୁ ନାହାଁନ୍ତି।
ତାଛଡ଼ା ତ ଉପକୂଳ ଅଞ୍ଚଳରେ ମଧ୍ୟ ସମୁଦ୍ର ପାଣି ଭିତରକୁ ପଶି ଜମିକୁ ମଧ୍ୟ କ୍ଷତି କରୁଚି।
ଠିକ୍ କଥା କହିଲେ ଏଥିପାଇଁ ଚାଷ କରିବା କଷ୍ଟକର ହେଇଗଲାଣି।
ନିଶ୍ଚୟ ଗ୍ରୀଷ୍ମ ଋତୁରେ ମଧ୍ୟ ଏହାର ତାପମାତ୍ରା ବହୁଠୁ ବଢ଼ିଯାଏ।
ହଁ। ଦିନବେଳେ ବାହାରେ କାମ କରିବା ଅସୁବିଧା ହୋଇଯାଉଛି। ଶ୍ରମିକ ଚାଷୀ ମାନେ ବେଶୀ କଷ୍ଟ ପାଉଛନ୍ତି,
ହଁ ଯେତେବେଳେ ଖରା ଦିନ ଯେତେବେଳେ ଗରମ ବଢ଼ିଲେ ପାଣିର ଅଭାବ ମଧ୍ୟ ଦେଖାାଯାଇଥାଏ,
ହଁ ନଦୀ ପୋଖରୀ ଏବଂ କୂଳରେ ପାଣି କମିଯାଏ, ପାନୀୟ ଜଳ ସମସ୍ୟା ମଧ୍ୟ ବଢ଼ି ଯାଉଛି,
ହଁ ଏହା ଉପରେ ଏହା ଦ୍ୱାରା ତ ଜଙ୍ଗଲ ଉପରେ ମଧ୍ୟ ଏହାର ପ୍ରଭାବ ପଢ଼ୁଛି ଆପଣଙ୍କ ମତରେ, କଣ କହୁଛନ୍ତି,
ନିଶ୍ଚୟ ଅଧିକ ଗରମ ଓ କମ୍ ବର୍ଷା ଯୋଗୁ, ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବହୁତ୍ ଅଛି,
ତାହେଲେ ବନ୍ୟଜନ୍ତୁମାନେ ମଧ୍ୟ ଅସୁରକ୍ଷିତ ରହିପାରନ୍ତି ନାହିଁ,
ହଁ ସେମାନଙ୍କର-ସେମାନଙ୍କର ବାସସ୍ଥାନ ନଷ୍ଟ ହେଇ ଯାଏ, ଅନେକ ପଶୁ ଖାଦ୍ୟ ଓ ପାଣି ପାଇଁ ଗାଁ ଆଡ଼କୁ ବି ଆସିପାରନ୍ତି,
ହଁ ଏହା ତ ମଣିଷ ଅନ୍ୟ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ବଢ଼ାଇପାରେ,
ଠିକ୍ କହିଲା ତେଣୁ ପରିବେଶ ସୁରକ୍ଷା କରିବା ବହୁତ୍ ଜରୁରୀ ନା?
ହଁ ସରକାର ମଧ୍ୟ ଗଛ ଲଗାଇବା, ଜଳ ସଂରକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଆଦି କରୁଛନ୍ତି,
ହଁ କିନ୍ତୁ କେବଳ ସରକାର ନୁହେଁ, ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଦରକାର୍,
ନିଶ୍ଚିନ୍ତ ଆମେ ମଧ୍ୟ ନିଜ ଘର, ଏବଂ ଗାଁରେ ଗଛ ଲଗାଇ ପାରିବା ଓ ଅନ୍ୟମାନଙ୍କୁ ସଚେତନ ମଧ୍ୟ କରିପାରିବା,
ହଁ ନିଶ୍ଚୟ ଛୋଟ-ଛୋଟ ପ୍ରୟାସ ମିଶି ବଡ଼ ପର୍ବ ପରିବର୍ତ୍ତନ କରିବ,
ନିଶ୍ଚିନ୍ତ ତାହେଲେ ଏହାର ସମାଧାନ ମଧ୍ୟ ଜାଣିବା ଉଚିତ୍,
ହଁ ଠିକ୍ କହିଲ,
ତାହେଲେ ଠିକ୍ କହୁଛନ୍ତି ଓଡ଼ିଶ୍ ସମୁଦ୍ର କୂଳରେ ଥିବାରୁ ଘୂର୍ଣ୍ଣିଝଡ଼ର ପ୍ରଭାବ ବେଶୀ ଦେଖାଯାଇଥାଏ, ଆପଣ ମତରେ କଣ କହୁଛନ୍ତି?
ହାଁ ଯେ, ହଁ ଏବେ ତ ଆମର ବର୍ଷା ବହୁତ୍ ପ୍ରବଳ ହଉଛି,
ଆଜ୍ଞା ଆପଣ ସେଆଡ଼େ ଆଜି ବର୍ଷା ହେଇଛି?
ଏବେତ ବହୁତ୍ ବର୍ଷା ହଉଛି ଯେ ଆମର, ।
ହଁ-ହଁ ଆପଣ ଗାଁରେ ରହୁଛନ୍ତି ରୁହନ୍ତି ବୋଧେ?
ହଁ ଏବେ ଗାଁ ରେ ରହୁଛି।
ଆପଣଙ୍କ ଗାଁ କୋଉଁଠି?